ହାଲୋ। ହଁ କୁହନ୍ତୁ ମ୍ୟାମ।
ହାଲୋ।
ହାଲୋ। ଶୁଣି ଯାଉଛି?
ହାଲୋ।
ହାଲୋ ହାଲୋ। ଶୁଣାଯାଉଛି। ହଁ, ହଁ କୁହନ୍ତୁ।
ହାଲୋ। ହଁ ମ୍ୟାଡ଼ାମ। ନମସ୍କାର ମ୍ୟାଡ଼ାମ୍।
ହଁ ହଁ। ନମସ୍କାର କୁହନ୍ତୁ।
ଆପଣଙ୍କ କଥା ଟିକେ ସ୍ଲୋ ଶୁଭୁଛି ମ୍ୟାଡାମ।
ଟିକେ ରୁହନ୍ତୁ ଲାଇନ ରେ।
ଆଜ୍ଞା।
ଏବେ ଠିକ ଶୁଣା ଯାଉଛି କି?
ଆଜ୍ଞା ମ୍ୟାଡ଼ାାମ ଶୁଭା ହଉଛି।
କୁହନ୍ତୁ କୁହନ୍ତୁ।
ହଁ। ମୁଁ କହୁଥିଲି କି? ମ୍ୟାଡାମ ଆମ ଯୋଉ ନାରୀ ଏତେ ମାନେ ଆ ହଉଛି ମାନେ ମାଡ ସହୁଛି କି ଅତ୍ୟାଚାର ହଉଛି ତାଙ୍କ ଉପରେ ବାହାଘର ପରେ ଆମେ ଏମିତି କଣ ଜିନିଷ କଲେ ହିଁ ସେ ଜିନିଷ ରୋକି ପାରିବା?
ଏଇଟା ହେଲା ମେନ୍ ଜିନିଷ କଣ କହିବି? ମାନେ ତମକୁ ଇଣ୍ଡିପେଣ୍ଡେଣ୍ଟ ହବାର ତ ଫାଷ୍ଟ ପଡିବ।
ଆଜ୍ଞା।
ସେଟା ତ
ମୁଁ କହୁଥିଲି କି ମ୍ୟାଡାମ ଆମେ ଯଦି ସେତିକି ଭଲ ଶି କ୍ଷା ଆଜିକାଲି ତ ଶିକ୍ଷାଟି ହିଁ ସବୁ ଜିନିଷ। ବୁଝିଲେ କି? ଯଦି ସେତିକି ଆମକୁ ଶିକ୍ଷା ଦିଆହବ କି ନାହିଁ ତମକୁ ଯଦି ଏଇ ଭଳି ଜିନିଷ ହଉଛି ଆମେ ପାଠ ପଢିଥିବା କି ଆମକୁ ଏତେ ଡର ଲାଗିବନି, ଆଗରୁ କଣ ମହିଳା ମାନେ ଡରୁଥିଲେ ଘରେ କହିବାକୁ। ସେ ଅତ୍ୟାଚାର ସହି ଯାଉଥିଲେ ଘରେ ଶୁଣିକି ବି ସେମାନେ କିଛି କରିପାରୁନଥିଲେ। କଣ ଆମେ ଗୋଟେ ଝିଅଟାକୁ ଆଣି ବେ କେରେ ବାନ୍ଧିବ କିଏ, ଯଦି ଆମେ ସେତିକି ଶିକ୍ଷା ଆମେ ଅର୍ଜନ କରିଥିବା ଆମେ କୋଉଠି ଡରିବାନି, କାହିଁକି ନା ଆମେ ତ ପାଠ ପଢିଛେ ଆମେ ତ ଚାକିରି କରିପାରିବା। ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ହେଇପାରିବା ତାହେଲେ ଆମେ ଡରିବା କାହିଁକି? ଆଜ୍ଞା।
ଆଜ୍ଞା ଆଉ
ମ୍ୟାଡମ୍ ହଉଛି ଡାଉରି ପ୍ରୋବ୍ଲେମ୍ ଯୋଉ ହଉଛି ଡାଉରି ସମସ୍ୟା।
ହୁଁ।
ଆଉ ଯୋଉ ଡାଉରି ସମସ୍ୟା ବି ଯୋଉ ଆମର ହଉଚି, ଆମେ ଯୋଉ ପଇସା ବି ଦଉ ଧର ବାହାଘର ହେଲା ତାଙ୍କର ଡିମାଣ୍ଡ ରହିଲା ଆବଶ୍ୟକ ରହିଲା ଆପଣ ଏତିକି ଧନ ରାଶି ଆମକୁ ଦେବେ, ଆମେ ସେ ଯୋଉ ଜିନିଷ ଟା ଆମେ ଦେଇ ଦଉଚେ ସେ ସେଟା ବି ଗୋଟେ ମୁହଁ ଦେଇଦେଲା ଭଳିଆ ହିଁ ହଉଚେ କି ଆମେ ମାନେ ତାଙ୍କର ଲୋଭ ହିଁ ଆହୁରି ବଢି ଯାଉଚି, ଆଜ୍ଞା କୁହନ୍ତୁ।
ହଁ। ମୁଁ କହିଲି ଏବେ କିନ୍ତୁ ସେ ଜିନିଷ ଧୀରେ-ଧୀରେ ଟିକେ ମାନେ ଡାହୁରିଟା ଯୋଉଟା ଅଛି ସେଟା ଟି କେ କମୁଚି, କାରଣ ସମ ସମସ୍ତେ ତ ଏଜୁକେଟେଡ୍ ହେଲେଣି।
ଆଜ୍ଞା।
ତ ସେମ୍ତି କହିବି ହଉନି।
ଡାଉରି କମିଲେ ବି ମ୍ୟାଡାମ୍ ସମସ୍ତଙ୍କ ମନରେ ଲୋଭ ଗୋ ଟେ ଏଭଳି ଜିନିଷ ମାନେ ସବୁଥେରେ ସମସ୍ତଙ୍କର ଥାଏ। ଦେଖନ୍ତୁ ଆଜି କିଛି ନହେଲେ ବି ଲୋକ ଶାଶୁ ଘରେ ଗଲା ପରେ ବି କମେଣ୍ଟ ଟା କରୁଚନ୍ତି କଣ ଆଣିଚି କି? ତାଙ୍କର କଣ ଦେଇଚନ୍ତି କି, ହଁ ଏତିକି ତ ରହୁଚି ମନରେ କି ନ୍ତୁ କିନ୍ତୁ ଭାବ ଟା ରହୁଚି, ତମେ ଯେ ତେ ବି ମାନେ ଡାଉରି ନିଅ ନ ନିଅ, ଯେତେ ଶିକ୍ଷା ଦୀକ୍ଷା କର ଯାହାବି କର। କିଛି-କିଛି ଲୋକ ହଁ ଏଇଟି ପରସେଣ୍ଟ ଲୋକ ଅଛନ୍ତି ଏଇ ଜିନିଷରେ ଚୁପ୍ଚାପ୍ ରହିଯାଉଛନ୍ତି କିଛି ନହିଁ। ଠିକ୍ ଅଛି କିଛି ନ ଦିଅନ୍ତୁ ଝିଅ ତ ଦେଲା କି ନ୍ତୁ ଆଉ କୋଡିଏ ପରସେଣ୍ଟ ଯିଏ ଅଛନ୍ତି ସେଇମାନେ ହିଁ ଏଇ ସବୁ ଜିନିଷ କରୁଚନ୍ତି।
ଗୁଡ୍ ମର୍ନିଙ୍ଗ।
କିଛିଟା ଟାଇମ୍ ରେ ଆମର ଟିକେ ଛୋଟ ବେଳେ ଦେଖିବେ ଏଇ ଜିନିଷ ଟିକେ କମି ଯାଇଥିଲା। କିନ୍ତୁ ଏଇ ଜିନିଷ ଏବେ ଅଧିକ ବଢିଗଲାଣି।
ହଁ ସେଇଟା ତ ସତ କଥା, ସବୁ ଜିନିଷ ମାନେ ଡିପେଣ୍ଡ କରେ ନିଜର ମାନେ କଣ ଯୋଉ କୁହନ୍ତିନି ଚିନ୍ତାଧାରା ଉପରେ।
ଚିନ୍ତାଧାରା ଉପରେ, ଆଗରୁ କଣ ସେ ଗୋଟେ ସହିଯାଉଥିଲା କିଛି ନାହିଁ, ହଁ ଆମେ ଘରେ କଣ କହିବୁ। ଆମର ଗୋଟେ ଝିଅଟା ଜାଣିଚି ନା ତା ବାପ ଘର କେତେ ମାନେ ରୋଜଗାର। ତ ସେଇଥିପାଇଁ ସେ ଚୁପ୍ ରହିଯାଉଥିଲା, ମାଡ ଗାଳି ସହିକି ବି ରହିଯାଉଥିଲା କିନ୍ତୁ ମାଡ ଗାଳି ସହିବା ଟା ଭୁଲ୍ ଜିନିଷ। ଆମକୁ ବାପା ମା ଜନ୍ମ ଦେଇଛନ୍ତି ମାନେ ଆମେ ସବୁ ସମସ୍ ସ୍ୟା ଘରେ କହିବା, ଆ ତ ପଇସା ଦିଅ ନଦିଅ।
ସେଥିଲାଗି ଆମ ଜୀବନଟା ପଳେଇ ଯାଉଛି ନା, ଜୀବନଟା ମାନେ କଣ? ଆମେ ଜୀବନ ଥିଲେ ବି ଆ ଆମେ ସେତିକି ପଇସା ତାଙ୍କୁ ଛାଡିକି ବି ଆସି ରୋଜଗାର କରିପାରିବା। କାହିଁକିନା ଆଜିକାଲି ଯେ ଯେତେ ବାହାରିଲାଣି କେତେ ନାରୀମାନଙ୍କ ପାଇଁ ଉପକୃତ ପାଇଁ ହଉଚନ୍ତି। ଧର ଆମର ଦୋକାନଟେ କରିକି ବସି ଯାଉଚନ୍ତି। ନହେଲେ ଆମର ଯୋଉ । ଗୋଷ୍ଠୀ ଅଛି ସେଠି ବି ରହିକି ବହୁତ ପଇସା ସେମାନେ କମଉଛନ୍ତି। ଆଉ ସିଲେଇ ହଉ ପାର୍ଲର କୋର୍ସ ହଉ କେତେ ମାନେ ଗମେଣ୍ଟ ତରଫରୁ କେତେ ସୁବିଧା ମିଳିଲାଣି।
ଗମେଣ୍ଟ ତରଫରୁ ତାପରେ ଗୋଟେ ଲୋନ୍ ବି ମାନେ ଦିଆଯାଉଚି ଗୋଟେ ସ୍କିମ୍ ବି ଅଛି। ଆମର ସେଣ୍ଟ୍ରାଲ ଗମେଣ୍ଟ ମୋଦି ଗମେଣ୍ଟରୁ। ମୁଁ ଶୁଣିଥିଲି। ମାନେ ସେଣ୍ଟ୍ରାଲ୍ ଗମେଣ୍ଟ୍ ତରଫରୁ ଲୋନ୍ ବି ମିଳୁଚି ମାନେ ତମେ ବିଜନେସ୍ କରିପାରିବ। ତାପରେ ଆମର ଯୋଉ ସୁ ସୁଭଦ୍ରା ସ୍କିମ୍ ରହୁଚି ସୁଭଦ୍ରା ଯୋଜନା ବାହାରିଚି ସେଥିରେ ବି ତ ମିଳୁଚି। ସେଥିରେ ବି ମାନେ ଓମେନ ମାନେ କିଛି କରିପାରିବେ।
ତ ନର୍ମାଲ ଗୋଟେ ସିଲେଇ ମେସିନ ବି କରିକି ସିଲେଇ ମେସିନ ଶିଖିବା ସେଥିରେ ବି ଆଜିକାଲି କେତେଟା କେତେ ଟଙ୍କା ନଉଛନ୍ତି କହିଲେ। ଆମେ ନିଜେ ବି ବନଉଚେ ନା ତ ଆମକୁ କେତେ ଅର୍ଥ ରାଶି ସେଠି ଦବାକୁ ପଡୁଚି। କେତେ ବଢିଆ। ହେଇଗଲାଣି। ତ ଆମେ କଣ ପାଇଁ ଡରିବା କଣ ପାଇଁ ଚୁପଚାପ୍ ରହିବା? ହଁ ଠିକ୍ ଅଛି ପଢ଼ି ପାଠ ପଢିଚେ ଆମେ ଆସିବା କୋଉଠି ଚାକିରି କରିବା। ଆମେ ପାଠ ପଢିନେ, ତଥାପି ଆମେ ପଳେ
ହଁ ସେମିତି ସବୁଆଡେ ସବୁ ଜିନିଷ ହେଲାଣି ଧୀରେ
ଆଜ୍ଞା। ସେଥିଲାଗି ମାନେ ମୋ କହିବାରେ ଆମେ ଯୋଉ ଛୁଆଙ୍କୁ, ହଁ ଆଗରୁ ଥିଲା ପା ପାଠ ପଢୁନି ହଉ ନ ପଢୁ ଚୁପଚାପ ରହିଯାଉ। କିନ୍ତୁ ଏବେ ଆମେ ଏମିତି ତାଙ୍କୁ ଶି ଶିଖେଇବା କି ପାଠ ଆମକୁ ବହୁତ ଦରକାର। ଶିକ୍ଷା ଆମକୁ ବହୁତ ଦରକାର। ଆମେ ସମସ୍ତଙ୍କ ପାଖରେ ଚଳିପାରିବା। କେମିତି କୋଉଠି ବ୍ୟବହାର କରାଯାଏ କରିପାରିବା। କି କିଛି ଗୋଟେ ଅନ୍ୟାୟ ଅନୀତି ହଉଚି ଆମେ ସେଠି ମୁହଁ ଖୋଲି ପାରିବା। ବୁଝୁଛନ୍ତି। ପାଠ ଆମକୁ ବହୁତ୍ ଦରକାର। ଗୋଟେ ନାରୀ ପାଇଁ ତ ପାଠ ବହୁତି ଦରକାର। ନା ସେଟା ହଉଚି ମାନେ କଣ କହିଲ ସମ୍ମା
ସମ୍ମାନ ଗୋଟେ ଜିନିଷ। ଆମକୁ ସମ୍ମାନ ଦରକାର ମାନେ କମେଇବାକୁ ହେଲେ ଆମକୁ ପାଠ ପଢ଼ିବା ବହୁତ୍ ଦରକାର। ହୁଁ।
ବାହାର ହଉ ମାନେ ବାହାର ପାଇଁ ହଉ, ଘର ପାଇଁ ହଉ ଶିକ୍ଷା ଟା ବହୁତ୍ ଦରକାର।
ହଁ ନିଶ୍ଚିନ୍ତ। ଏତ ସତ କଥା। ଗୋଟେ ଶିକ୍ଷାରେ ମାନେ ବିନା ଶି ଶିକ୍ଷାରେ ଆମେ କୁଆଡେ
କଣ ଆମେ ପାଠ ପଢୁ ନଥିଲେ ଆମ ପିଲାମାନେ କଣ କହିଦଉଥିଲେ ହେ ମାମା କୁ କିଛି ଆସେନି। ସିଏ ତ ପାଠ ପଢିନାହାନ୍ତି ସିଏ କଣ ଜାଣିବେ। ଆମକୁ ସେତେ କେତେ ଅଫଏଣ୍ଡେଡ୍ ଫିଲ୍ ହଉଥିଲା। କି ବାହାରେ ଗୋଟେ ଆମେ ବି ଦେଖିଛୁ ବାହାରେ ଏ ମାମା କିଛି ଜାଣିନାହାନ୍ତି। ସେ କିଛି ପଢେଇ ପାରିବେନି। ପିଲାମାନେ ଆଗରୁ କହୁଥିଲେ ନା। କିନ୍ତୁ ଏବେ ସେ ଜିନିଷ ନାହିଁ। ମାଙ୍କୁ ଯେମିତି ଡରିକି ରହିବା କଥା ବି ରହୁଛନ୍ତି। ନା ପାଠ ପଢିନୁ ଆମେ ମାନେ ପିଲାଙ୍କ ସହିତ ବି ଆମେ ତାଳ ମେଡ଼ାଇ ଚାଲି ପାରିବା।
ହୁଁ ଠିକ୍।
ଆପଣଙ୍କର କଣ ଚିନ୍ତାଧାରା ଏ ବିଷୟରେ?
ଆପଣ ଯୋଉଟା କହିଲେ ସେଥିରେ ମୁଁ ମାନେ ଏକ ରାଜି ଅଛି ବାକି ଯୋଉଟାକୁ କହିଲ ସେଇଟା ଠିକ କଥା ହିଁ। ଆଇନା ବିନା ପାଠ ପଢାରେ ବିନା ଶିକ୍ଷାରେ ତ ଆଗକୁ ବଢିବା ବହୁତ ଅସୁବିଧା ହବ।
ଆଜ୍ଞା।
ଆମକୁ ନିଜ ଗୋଡରେ ନିଜେ ଠିଆ ହବାକୁ ପଡିବ ଏଇଟା ବହୁତ ଦରକାର ଆଜିକା ଡେଟରେ।
ଆଜ୍ଞା। ନ ଇଏ କଲେ ବି ଚଳି ପାରିବାନି ନା ଆମେ ଧର ବସ ରେ ଟ୍ରାଭେଲ କରୁଛେ କି କୋଉଠିି କି ସଉଦା ଆଣିବା ପାଇଁ ଯାଉଚେ କି ପରିବା ଆଣିବାକୁ ଯାଉଚେ ଆମେ ଜାଣିବା କେମତି କିଏ କେତେ କେତେ ଟଙ୍କା ଦବ କି ଏତେ ଟଙ୍କା ଫେରେଇବ। ଆ ଝିଅ ପିଲା ଦେଖିକି ତ ଆଜିିକାଲି ବହୁତ ବୁକାବ ବନେଇ ଦିଅନ୍ତି ଲୋକ ହଁ ଝିଅ ପିଲା ଟା ଆମେ ଠକିଦବୁ ତାଙ୍କୁ। ହ କିନ୍ତୁ ଏଡା ନୁହଁ।
ଆଜି କାଲି ଝିଅ ମାନେ ବି ମାନେ ବି ଯୋଉ କାମ କରୁଛ ନ୍ତୀ, ପୁଅ ପିଲାମାନେ କରିପାରୁ ନାହାନ୍ତି, ଘରେ ବସୁଛନ୍ତି। ସେଇଟା ତ ଆମର ସେଟା ସତ କଥା ଝିଅ ପିଲା ବି ଘର ଚଳେଇଲାଣି ପାଇଲଟ ହେଲାଣି। ହୁଁ।
ତମେ ଆମେ ତ କଣ ପାଇଁ ଡରିବା।
ସିଟି ମାନଙ୍କରେ ତ ମାନେ ସିଟି ମାନଙ୍କର ତ ଦେଖିବେ ବାହାରେ ଝିଅ ପିଲାମାନେ ନିଜର ବିଜନେସ୍ ଷ୍ଟାର୍ଟ କରିକି ବହୁତ ଆଗକୁ ଯାଇପାରୁଛନ୍ତି। କିଛି ନାହିଁ ମାନେ ଆମ କୁ ଇନକମ କରିବାର ଅଛି ବାସ୍ ଆମେ ଭଲ କର୍ମ କରି ଇନକମ କରିବା।
ଆଜ୍ଞା।
ହଁ ସେମିତି ମାନେ କିଛି ନ ହଉ ଆମେ ଗୋଟେ ଯଦି ଆମେ ପା ପାଞ୍ଚ ହଜାର କମଉଥିବା ସେଇଟା ଆମର ଗର୍ବ କି ଆମେ ପଇସା ତ କମଉଛୁ ଘରେ ତ ବସିନୁ। ହଁ ତୁ ପାଞ୍ଚ ହଜାର ହଉ ପାଞ୍ଚ ହଜାର କିଏ ଦଉଛି।
ସେଟା ତ ସତ କଥା।
ହଁ ଯଦି ହଜାର ଟଙ୍କା ବି ଆମେ ଟିଉସନ କରି ହଜାର ଟଙ୍କା ବି କମେଇବା ସେଟା ବି ଆମ ପଇସା କହିପାରିବା ଆମେ ଇଡିପେଣ୍ଡେଣ୍ଟ ହେଇପାରିବା। ଧର ଦଶ ଟଙ୍କା କମେଇଲେ ଆମକୁ ଇଚ୍ଛା ହବ ଆଉ ଦଶ ଟଙ୍କା କମେଇ ବାକି। ଏମିତି କମେଇ କମେଇ ଆଗକୁ କଣ ସ୍କିମ ଅଛି ଆମେ କଣ କଲେ ଏଇ ଜିନିଷ ଟା ଆମ ପାଖକୁ ଅଧିକା ପଇସା ଆସିବ ସେ ଜିନିଷ ଟା ଆମ କରିବା ଧର ତୁଟେ ପିଲାଟେ କି ପା ପାଞ୍ଚଟା ପିଲାଙ୍କୁ ଟିଉସନ କଲା ଜାଣିଲ ପଇସାର ମୂଲ୍ୟ କଣ ପାଠର ମୂଲ୍ୟ କଣ। ଆଉ ଦଶଟା ପିଲା ଆସି ବସିବେ ତାପନ ପୁଣି ଆଉ ଦଶଟା ପିଲା ଆସି ବସିବେ। କିଛି ଦିନ ପରେ ତ ସେ ଗୋଟେ ଇନଷ୍ଟିଚ୍ୟୁଟ ତ ଖୋଲି ପାରିବ।
ହଁ ନିଶ୍ଚିନ୍ତ।
ହଁ ଆମର ଏଠି ବି ଜଣେ ଅଛନ୍ତି ସେମାନେ ବା ହେଇ ନାହାନ୍ତି ବହୁତ ମାନେ ବଡଇନଷ୍ୟୁଟୁଡ କରିକି ବସିଛନ୍ତି ସେଇ ପିଲାଙ୍କୁ ହିଁ ପାଠ ପଢେଇ ପଢେଇ ଏମିତି ଆଉ କିଛି ନଥିଲା ତାଙ୍କର କୋଉଟେ ଦିଟା ପିଲାଙ୍କୁ ପଢଉଥିଲେ ଏବେ ମାନେ ପଚାଶ ଶହେ ପିଲା ଗୋଟେ ବ୍ୟାଚ୍ ରେ ଆସି ବସୁଛନ୍ତି। ମୁଁ କେତେ ମାନେ ତାଙ୍କର ନିଜର ଆତ୍ମ ଇଏ ଟା ବି ବଢିଲା ହଁ ମୁଁ କରିପାରି
କରି ପା
ହଁ।
ହୁଁ ଆତ୍ମବିଶ୍ୱାସ୍।
ହଉ ମ୍ୟାଡ଼ାମା ଆ ଆପଣଙ୍କ ସହିତ କଥା ହେଇ ବୋହୁତ୍ ଭଲ ଲାଗିଲା ଆମେ କଥା ହବା ଆଉ କିଛି ସମୟ ପରେ। ଆଜ୍ଞା।
ଆଜ୍ଞା ଥାଇଙ୍କ୍ୟୁ।